ହଁ କୁହନ୍ତୁ କଣ ହେଇଚି ଆପଣ
କଣ ହେଲା କଣ କିଛି ନାହିଁ। ସାଙ୍ଗ ଟିକେ ବସିଥିନି ଟିକେ କ କଲ୍ କରିଦେନି ଆଉଁ। ମୁଁ କହିଲ ତମର ସ୍କୁଟି ଫୁଟି ଗୋଟେ କିଣିଥାନ୍ତ?
ଏ ସ୍କୁଟି ତ ଆମେ କିଣିଥାନ୍ତୁ ଏବେ ଯୋଉ ଓଲା ଭାରିଛି। ଏଇ କୁନି ପ୍ରେୟାରର ଯୋଜନା ଚାଲିଥିଲା ଆଉ।
ଓଲା ନା ସେଇ ଯୋଉ ଚେତକ ଚେତକ?
ସେ ଚେତକ ବତକ ସବୁ କିଣା ହବ ଆଉ। ପ୍ଲାନିଂ ଚାଲିଚି ସେ ତାର କଣ କିଣା ହବ କଣ ନାହିଁ। ବିଶିସ୍ ମାନେ ମାନେ କଥା ହୋଉଚୁ ଚାଲି ସମ ଯୋଜନା ଚାଲିଚି। ସମସ୍ତଙ୍କର ଭିତରେ ଯୋଜନା ଚାଲିଚି ଭିତର କିନ୍ତୁ କିଛି ମାନେ ସମାଧାନ ଏଯାଏଁ ହେଇନି ଆଉ। ଠିକ ହେଇନି କୋଉଟା ଆସିବା କୋଉଟା ଆସିବନି।
ହୁଁ ନା ମୁଁ ଶୁଣିଲି ତ ତମର ଆଗକୁ କଣ ଗୋଟେ ଚେତକ କିଣିବ ବୋଲି। ଯୋଜନା ଚାଲିଛି ମୁଁ ଟିକେ କଲ ଫଲ୍ ମାରଦିଏଁ। ଆଉ ମରଦେଲି କଲ୍ ଆଉ ହଁ। ମୁଁ କହିଲି ଆଉ ହଁ ଖାଇବା ଏଇ ଖାଇଲି ପା ଏଇନା ବରା ଆଉ ବରା ଘୁଗୁନି ଡାଲି ବରା ଆଉ ଗୁପଚୁପୁ।
ହଁ ମୁଁ ବି ଗୁପଚୁପ ଖାଇଚି ମାଡ ମାଡ ଯାହ ମୁଁ ବି ବୁଝି ପାଇଲି। ସତ କଥା ଆଉ ଆଉ ତାହେଲେ ଆଉ ଖବର କଣ କି
ଆଉ ଘରେ ସବୁ ଭଲ?
ସବୁ ଭଲ।
ହୁଁ ତମର କିଛି ଖରାପ ନାହିଁ।
ଓହୋ ତାହଲେ ଭଲ ଭଲ ସବୁ ଅଛି ଆଉ। ଆଉ ବାହାଘର ଫାଘର ସବୁ ହେଲଣି ନା କାହାର କିଛି ହେଇନି?
ନା ବାହାଘର ଫାଘର ଏବେ କାହାର କିଛି ହେଇନି ବାହାଘର ଫାଘର ହେଲେ ଭଲ ହୁଅନ୍ତା ଟିକେ ଭୋଜି ଭୋଜି ଖାଆନ୍ତେ। ହୁଁ। ଏଇନା ଘରେ ଘରେ ସବୁ ଭଲ ଘରେ ସମସ୍ତଙ୍କ ଦେହ ପା ସବୁ ଭଲ ଅଛି?
ଆଉ ଦେହ ପା ସମସ୍ତଙ୍କର ଭଲ ଅଛି। ଏମିତି ଟିକେ ଅଳ୍ପ ବହୁଛି ଏମିତି ନର୍ମାଲ ହେଇଗଲାଣି ଅଛୁ ଆଉ।
ହଁ ଅ
ଠିକ ଠାକ ଅଛନ୍ତି ସବୁ ଆଉ ତମର ସବୁ ଠିକ ଠାକ ଅଛନ୍ତି ନା ନା
ହଁ ଆମର ସବୁ ଠିକଠାକ୍ ଅଛି।
ହଁ ଆଉ ଗୋଟେ ନା ଆମର ଗୋଟେ ଛୁଆଟି ସେ ନଈଆଟେ ଯାଇଥିଲା ଯାଇଥିଲା। ଗାଧେଇକି ବୁଡିଗଲା ଆଉ ତାର ଦିଇ ଦିନ ପଡି ପଡି ସେ ତ ପାଇନି ତାପରେ ଯୋଉ ଆସିଥିଲେ ଏଠୁ ମେ ସେ ଯୋଉ ପାଣିରେ ଯୋଉ ବୁଡିକି ଯୋଉ ଲୋକମାନେ ବାହାର କରନ୍ତି। ସେମାନେ ଲୋକ ଆଇଥିଲେ ଦିଟା ଜାଗାରୁ ଲୋକ ଆଇଥିଲେ। ସେ ବାହାର କରିପାରଲେ ନାଇଁ ତାପରେ ପୁଣି ଆଉ ଗୋଟେ ଜାଗାରୁ ଆଇଲେ ସେମ ସବୁ ଭିତରୁ ପଶି ପଶି ବାହାର କଲେ। ସବୁ ଲୋକ ଯାଇଥିଲେ ବହୁତଥିଲେ କେତେ ବି ମାନେ ଯୁ
ଯିଏ ଭିତରେ
ହଁ ତଁ କହୁଥିଲି କଣ ସାତ ଭଉଣୀ ସା ହ ମା ଯମୁଣି ଏମିତି କଣ କହୁଛନ୍ତି ମୁଁ ବି ଜାଣିନି କଣ ଗୋଟେ ଗୋଟେ ବଳି ନଉଛନ୍ତି। ହଁ ମନ୍ଦିର ଫନ୍ଦିର ବି ସେଠି ଅଛି ଏମତି ତ ଲୋ ଲୋକମାନେ କହିବା କଥା ଆମେ ଶୁଣିବା କଥା ଭାଇ ଆମେ କିଛି ଜାଣୁ
ହୁଁ
ସେୟା ଆଉ।
ହଁ।
ତଥାପି ସବୁବେଳେ ସବୁ ବର୍ଷ ବର୍ଷ ବର୍ଷ ସେଠ ଗୋଟେ ତାମାନେ ତାର ଗୋଟେ ଜୀବନ
ଏ ବି ଲାଗୁଛି ସେଠି କଣ ଗଟା ଅଛି କୁହ କୁଁ ଅଛି। ନଈଟା ତ ଭାଶି ପଳେଇଥାନ୍ତା ନା କାହିଁ ରହିଲା ସେଇଠି।
ଭାସିକି ରହିଛି। ପଳେଇବା କଥା ସେ ଗଣ୍ଡ ଭିତରେ କେମିତି ପଶିଲା। ଏଇ ଗୋଟେ କଥା ସେ ଭିତରେ ଏତେ ଭିତରେ ପଶିଲା ସେ କାଇଁ?
ହ ଭିତରେ କଣ ଟା ଅଛି
କଉ ଅଛି କୋଉ ନାଇଁ କଣ ଜଣା ପଡୁନି ତ। ସେମାନେ ସିନା ଲୋକମାନେ ସବୁ ଦେଖିଲେ ଯାଇକି ହୁଅନ୍ତା ସେମାନେ ବି ଡରୁଛନ୍ତି କିଏ ଯାଉନାନ୍ତି।
ହଁ।
ଯାଉନାହାନ୍ତି ଯାହା ଫଳରେ କି ଗୋଟେ ଗୋଟେ ଗୋଟେ ଗୋଟେ ବର୍ଷ ବର୍ଷକୁ ଏମିତି ସବୁ ମାନେ ଦୁର୍ଘଟ। ଘଟଣା ଟା ହଉଛି କିନ୍ତୁ ଆମେ ଆଉ କଣ କରିପାରିବା।
ହଁ।
ଭଗବାନଙ୍କ ଇଚ୍ଛା କିଏ କ ହଉଛି କଣ କିଏ କଣ କରୁଛି କି ଜଣା ନାହିଁ।
ଉଁ ଭଗବାନଙ୍କ ଇଚ୍ଛା ଆଉ ଭଗବାନ ଦେଖ କରୁଛନ୍ତି ଆଉ
ହୁଁ ଆଉ ବୋଉ ଖବର କଣ ଭଲ ଭଲ ଅଛି ନା ନାଇଁ କଣ?
ହୁଁ ଧୂଉଳି କି ଯାଇଛି।
କାଇଁକି?
ହ ଖାଲି ହାବୁଲିଆ ହାବୁଲିଆ ହେଇଛି।
ଓ ହୋ ହାଉଳି ମାଉଳି ହଉଛି।
ହୁଁ ହୁଁ।
ଦେଖାଅ ଓ ନେଇକି ମେଡ଼ିକାଲ୍ ଫେଡ଼ିକାଲ୍ ଚେକ୍ ଅପ୍ କଲେ ଜଣା ପଡ଼ିବ ଏଡ୍ ହେଇଥିଲା କି? ଓସା କି ଦୃଷ୍ଟି ଫୃଷ୍ଟି ପକେ ପକେଇଦେଇ ଚି ନଜର ଫଜର ପକେଇ ଦେଇଚି ଟିକେ ଝାଡ଼ୁ ଝୁଡ଼ି ଦେଲେ ଠିକ ଟା ହେଇ। ବ୍ୟବସ୍ଥା କର ଟିକେ ବ୍ୟବସ୍ଥା ନକେଲେ ହବ।
ହଁ ଅବସ୍ଥା ଦେଖି ବ୍ୟବସ୍ଥା ଆଉ ନା
ନିହାତି କରିବା ଦରକାର ଆଜିକାଲି ସମସ୍ତ ତ ସବୁ କରି ପକେଇଲେଣି ଆଉ କଣ?
ତ ହୁଁ।
କରିବ ନା ଆଉ ନ କରିଲେ କରିବ କିଏ କେହି ନାହଁ, ସେମିତି ପଡ଼ି
ହଁ ହଁ। ହଁ।
ଏ ତମର ଗୋଟେ କଣ କାର ଫାର କିଣିବ ବୋଲି ବାହାରିଥିଲ କଣ ଶୁଣା ପାଇଥିଲିନି?
ହଁ କାରେ କିଣିବଲି ବାହାରିଥିଲେ ବାପା କିଣିିବେ ବୋଲି ବାହାରିଥିଲେ।
ତ କଣ ସ୍କରପିଓ ନା କଣ
ହଁ ସ୍କୋରପିଓ ସ୍କର୍ପିଓ।
ସ୍କର୍ପିଓ ଆଣିବ ସେକେଣ୍ଡ ହାଣ୍ଡ ଆଣିବ, ନା କଣ କିଣା କିଣି କରିବ?
ସେକେଣ୍ଡ ହ୍ୟାଣ୍ଡ କଁ ଭଲ ଲାଗିବନି ଫାଷ୍ଟ ହ୍ୟାଣ୍ଡ ଆଣିବ ନା ଆଉ।
ସେକେଣ୍ଡ ହ ଆଣିବନି ଆଉ।
ନା ଫାଷ୍ଟ ହେଣ୍ଡ ଫାଷ୍ଟ ହେଣ୍ଡ।
ଫାଷ୍ଟ ହ୍ୟାଣ୍ଡ କଣ ନଗଦ କ୍ୟାସ୍ ଦବ ନା କଣ କେମିତି ଆଣିବ?
ହୁଁ କେଜାଣି ସେଟା ମୁଁ ଜାଣିନି।
ହ ହଁ ଗୋଟେ ଆସିବ ତାହେଲେ ଜଣା ପଡୁଚି। ହଁ ନିହାତି ଦର ସପ ଗୋଟେ ଗୋଟେ ସମସ୍ତେ କରିଗଲଣି ଆଉ।
ହଁ ଇଏ ତ ଆମେ ଟିକେ ଜିନିଷ କଲାବେଳେ ସଳା ଲୋକ ରଖିଲେ ଜଳି ଜାଳି
ହଁ ହଁ ନାଇ ମୋ ମାୟା ହିଂସା ରାଗ ଆଉ କିଛି ନା ଲୋକଙ୍କ ଜୀବନ ତାଲି ସେଇଦେରେ କହିଛି ସଏ କରିଦେଲେମକୁ କହିବେ ସିଏଇଟା କଲେ ମୁମକୁ କହନି। ଏଇଟା କରହେଲା ନାଇ ହ ଏଇଗୁଡାରେ ଧରି ଧରି ଧରି ଧରି ଧରି ଧରି ମରି
ଗଲା ସେମିତି ମରିବେ ଆଉ କଣ କରିବା।
ହଁ ମୁ ବଇ ବୁଝେଇି ବୁଝେଇ ବୁଝିବା ଲୋକ ହେଇଥିଲେ ସିନା ବୁଝିବ। ତ ବୁଝିବେ ନାଇଁ ଏଇ ଆମ ବୁଝା ନାଁ ବୁଝା ନାହିଁ। ଇଏ କରନା
ହୁଁ।
ଯିଏ ଯାହା କରୁଛି କରୁ ଭାଇ ଆମେ ଭଗବାନଙ୍କୁ ଡାକିକି ରହିବା କଥା ରହିବା ଆଉ।
ହୁଁ ହୁଁ ରାଧେ ରାଧେ।
ହଁ ହଁ।
କର୍ମ ନେଇକି ଫଳ ଯଏ ଯେମିତି କର୍ମ କଲା ତା ପାଇଁ ସେମିତି ଫଳ ଫଳିଲା। ଯିଏ ଖଟିଲା ସେ ପଇସା ପା ଯିଏ ନ ଖଟିଲା ସେ ଭାଇ ଓପାସ ରହିଲା।
ହିଁ ସେଈ ତ।
ଆଉ ଖାଲି ଲୋକମାନେ ଖାଲି ହିଂସ ହେଇ ହେଲେ କଲେ କଣ ହବ। ପ ସିଏ ତାର ଭାଇ କଲା ତମ ଖଟ ତମେ କର।
ହଁ।
ତାକୁ ଦେଖି ଜଳିଆ ମାନେ
ଏରା ଭଲ କଥା ନୁହେଁ ଠିକ୍।
ଆଉ ସବୁ ସଇପାରନ୍ତିନି ଆଉ ନସେଇ ପାଇଲେ ହେଲା କଣ କରିବ। ହିଂସା ମିଂସା ହେଇ ହିଂସାରେ ସେ ବାହାରିକି ଯାଏ କଣ କହିବେ। କାହାକୁ କହିବି ଲୋକ ଙ୍କ ମୁଣ୍ଡ ଖରାପ୍ ହେଲାଣି
ନା ଏଗଡା ଭଲ କଥା ଭଲ କଥା ନୁହଟି ଏଗୁଡ଼ା।
ହଁ ବା କିଛି ଗୋଟେ ବୁଦ୍ଧି ସୁୁଧି ନାହିଁ ସେ କଣ ଗପୁଛନ୍ତି କଣ ନାହିଁ ତାର କିଛି ବି ଗୋଟେ ଇଏ ନାହିଁ।
ପୁରୀଆ ଆଡ଼େ ଗୋଟେ ବ୍ଲଗର ଗୋଟେ ଭାଇ ବ୍ଲଗର ଗୋଟେ ବୁଢ଼ାଟି ବାହାରିଛିଟି। ଖାଲି ହଁ ବୁଡାଟି ସେ ଖାଲି କୋହୁଚି ଆଉ ଖାଇବାକୁ ବସିଥିବଟି ସେ ଖାଲି କହିବ ହଁ ପିଲାମାନେ ଆଜି ପଖାଳ ସାଙ୍ଗରେ ଭର୍ ଜା ହେଇଚି। ଖାଇବାଟା ସୁଆଦ ଲାଗୁଚି।
କହିବ ନା ଆଉ।
ହାଲୋ। ହ୍ୟାଲୋ।
ହାଲୋ ଶୁଭୁଚି।
ହଁ ହଁ।
ଭଏସ୍ ଆସୁଚି?
ହଁ ହଁ।
ଭଏସ୍ ଆସିଲା ଠିକ୍ ଠାକ୍?
ହଁ ହଁ। ତୋ ଫୋନ୍ ଖରାପ ହେଇଚି।
କାଇଁ ମୋ ଫୋନ୍ ତ ଖରାପ୍ ହେଇନି।
ଖରାପ ହେଇଯାଇଚି ଏବେ। ପୁଣି ଠିକ୍ ହେଇଯିବ।
ହାଲୋ।
ହ୍ୟାଲୋ ହଁ। ଶୁବୁନେଇ ନା?
ମୋର ଜମା ଶୁବୁନି ତ।
ପୁଣି ଏବେ କହୁଚ କେମିତି ମୋ କଥା ଶୁଣିକି?
ଏଇରା ଶୁବୁଚି ବୋଲି ମୁଁ କହୁଦଉଚି ନା, ଆଉ କଣ କରିବି।
ଆ ଏଇନା ପୁଣି କହୁଚ ଶୁଭୁନି ବୋଲି?
ମୋ କହିବା କଥା କି ମୋବାଇଲ ରେ କଲରେ ଶୁଭୁନି।
କଲ ରେ
ହଁ
ଦେଖୁନ ଦେଖୁନ। ଆବାଜ ଆସୁନି। ହଁ ମୋତେ ତ ଶୁଭୁଛି।
ହଁ। ଏଥିରେ ଶୁବୁନେଇ କଲ୍।
ଶୁଭୁନି ନା କଲ୍ ଟା? କାହିଁକି ଯଦି ନେଟୱାର୍କ ପ୍ରୋବ୍ଲେମ୍
କିଛି ସମୟ ପରେ ସେ ହେଇଯିବ ଠିକ୍। ଏବେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଚା
ସେତେବେଳେ ବି ସେଇଆ ହଉଥିଲା। ତୋ କଥା ମୋତେ ଶୁଭୁନଥିଲା। କିନ୍ତୁ ମୁଁ ଯାହା କହୁଚି ତୋତେ ଶୁଭୁଚି। କଥା ହଉଚି ଏଇଆ। ସେତେବେଳେ ବି ସେଇଆ ହେଇଥିଲା। ହଁ।
ଅ ହୋ ଏମିତି କଥା।
ତୁ କଣ କହୁଚୁ ମୋତେ ଶୁଭୁନଥିଲା।
ଓହୋ। ଆମ ଫୋନ୍ ଟା ତାହେଲେ ଖରାପ ହେଇଯାଇଚି ଆଉ। ହୁଁ ମତେ ଲାଗୁଚି ତମ ଫୋନ୍ ଖରାପ ହେଇଯାଇଚି।
ନା କିଛି ହବନି ମୋତେ ଲାଗୁଚି ଚଳିବ। କାରଣ ମୋ କଥା ବା ଶୁବୁଚି। ଆଉ ତୋତେ ନ ଶୁଭିଲେ ସିଏ ହୁଅନ୍ତା କି?
ହଁ।
ତତେ ଶୁଭୁନେ ସିନା ଚଳୁଚି। ମୁଁ ତ ଅଧ ଭୂତୁ ରୁ ଗପୁଚି।
ହଁ।
ଏ ଯାହା ହଉ ଗୋଟେ ଫାଇଦା ତ ହେଇଯାଇଉଚି ଆଉ।
ଚଳେଇ ଦେବା ଆଉ। ଚଲେଇ ଦେଲେ ଚଳି ଯିବ ସବୁ। ଅଁ ଚଳେଇଲେ ନାହିଁ। ୟେସ୍ ୟେସ୍। ଚଳେଇ ଦେବା ନା ଆଉ ନ ଚଳିଲେ କଣ ହବ। ପଇସା ମିଳିବ ଆଉ। ପଇସା ନ ମିଳିଲେ କଣ କରିବା। ପଇସା ମିଳୁଚି ମାନେ କରିବାକୁ ପଡିବ ଆଉ କିଛି କରିହେବନି। ଆଛା ହୁଁ ହୁଁ। ହୁଁ ଆଉ ଇପି ଫିପି କଣ ବନା। ହଁ। ବନେଇ କି ଗରମ ଗରମ ପାର୍ସଲ ପଠା ଖାଇଦେବା ଆଉ କଣ କରିବା
ହ୍ୟାଲୋ।
ହଁ ଶୁଭିଲା। ଓଃ ଧିରେ ଧିରେ ଶୁଭୁଚି। ଧୀରେ ଧୀରେ। ଓହୋ କ ନେଟୱର୍କ ଇସୁ ଅଛି ବୋଧେ ଶୁଭୁ ଚି ଆଉ। ଖରାପ ହେଇଗଲାଣି ଆଉ କଣ କରିମି। କୋଉ ବର୍ଷର କଣ ଆଉ କଣ କରିମି ତମେ ଟିକେ ପଇସା ଫଇସା ପଠାଅ ନା। ହୁଁ। ହେ ହେଲା କଣ କରିବି ତଥାପି ପଠାଅ ମୁ କିଣମି ନହେଲେ।
ମୋ ବୋଉ ବା ଖାଲି ଚିଡ ଚିଡ ଚି ଚି ଦାନ୍ତ ନିକୁଡ଼ୁଚି। ସେଇଆ କହିଲୁ ଖାଇଆ ପାଉନି ଯେତେବେଳେ ସେ କଣ କରିବ। ପାଗିଲି ହେଇ କି ବୁଲୁଚି ଖାଲି। ହଁ ଏଗାର ମିନିଟ୍ ଏଗାର ମିନିଟ୍ ହେଇଯାଉ। କଲ୍ କାଟ।
ଓହୋ ଠିକ ଅଛି ତାହାଲେ ଆଉ। ହା ତରୁଭୁଜ ଫରୁଭୁଜ ଆସିଥିଲା ନା ନାଇଁ।
ନା ତରୁଭୁଜ ଆସିବ କଣ ତରୁଭୁଜ ଆସି ନଥିଲା।
ତରୁଭୁଜ ଆସିନି ଆଉ ଆମ୍ବ।
ଆମ୍ବ ଆସିଲା ଆମ୍ବ ତ ଏବେ ଚାଲିଛି ଆଉ।
ହଁ ହଁ ଗୋଟେ ବଡ ଟ୍ରକ୍ ରେ ଆଇଥିଲା ଆଉ ହଁ ହଁ ନିଆ ତି ନିହାତି ରଖିପାରିବେ।